କା
ଆଜ୍ଞା ନ ହାଲୋ ମୋ କଥା ଶୁଭୁଛନ୍ତି ଆଜ୍ଞା।
ଆଜ୍ଞା କୁହନ୍ତୁ ହଁ ହଁ ଶୁଭୁଛି। କୁହନ୍ତୁ କୁହନ୍ତୁ କୁହନ୍ତୁ କ କହୁଛନ୍ତି କୁହନ୍ତୁ? ଆଜ୍ଞା।
ଦୈନନ୍ଦିନ ଜୀବନରେ ଆଜି ସବୁ କଣ
ହଁ ସେମିତି ଆଉ ନି-ନି-ନିତିଦିନିଆ କଥା। ଯେମିତି ଚାଲିଥିଲା ସେମ ଚାଲିଛି ଆ ମୁଁ ଅଛି ଆ ଆପଣଙ୍କ ନେଟୱାର୍କ ଟା ମାନେ ଶୁଭୁନି ଆ ଟିକେ। ହଁ ଏବେ ଶୁଭିଲା କୁହନ୍ତୁ।
ମୋ କଥା ଶୁ ଆପଣଙ୍କୁ ଶୁଭୁଛି? ଆଜ୍ଞା ଆଉ ଯୋଉ ଆମର ଆଜିକାଲି ଯୋଉ ତ ସବୁ ସମସ୍ୟା ବହୁତ ଦେଖା ଦେଲାଣି।
ଆଜ୍ଞା।
ସତ ରେ କଣ କଲେ ଭଲ ଓଁ ଦି ପଇସା ଵା
ହ
ବାର ପରିପୋଷଣ କରିପାରିବେ।
ଆ ମୁଁ ତ ସେମିତି କିଛି ଆମେ ତ ଆଉ। ଗୃହିଣୀ ଆମେ ତ ଝିଅ ଲୋକ ଆମେ। ଏତେ କିଛି ମାନେ ବାହାରକୁ ଯାଇପାରୁନା। କିନ୍ତୁ। ଆଜ୍ଞା ଆ ମୁଁ କିନ୍ତୁ ଚାହେଁ ଆମେ ଯେତିକି ପାରୁ। ପାରିବୁ ଘର କାର୍ଯ୍ୟ ଯଦି ଆମକୁ କେବେ ବି ସୁଯୋଗ ମିଳିଲା ତ ଆମେ ଘର କା କାର୍ଯ୍ୟ ସାରିକି ବାହାର କାର୍ଯ୍ୟ ବି କରିବାକୁ ଚାହିଁବୁ। ଆ ଆପଣ କଣ। ଆପଣଙ୍କର ଲାଇ ମାନେ ଜୀବନରେ କଣ ଆଜ୍ଞା ଆପଣଙ୍କ ଜୀବନରେ। କଣ କରିବାକୁ ଆପଣଙ୍କର ଇଚ୍ଛା ମାନେ
ଆଜି କା ଆଗେ ସବୁ ଭୃଣ ହତ୍ୟା କରିଲେ ଝିଅ ମାନଙ୍କୁ ଏ ସବୁ ବହୁତ ଘୃଣା କରୁଥିଲେ। କିନ୍ତୁ ବର୍ତ୍ତମାନ ଏଇ ଯୋଉ।
ଆଜ୍ଞା ଆଜ୍ଞା।
ତା ସେଠୁ ସ୍ଥଳ ଭାଗଠୁ ଜଳ ଭାଗ ଯାକେଁ ସବୁଠି ଝିଅଙ୍କ ଭୂମିକା ଅଛି। ତେଣୁ ଆପଣ ଝିଅଙ୍କ ଉପରେ କିଛି କହିବେ କି?
ସମସ୍ତେ ସବୁ କ୍ଷେତ୍ରରେ ଝିଅ ମାନଙ୍କର ଯୋଗଦାନ ଅଛି। ଝିଅ ମାନଙ୍କୁ ଘୃଣା କଲେ କିଛି ଲାଭ ନାହିଁ। ଏବେ ଝିଅମାନେ ହିଁ ସବୁଥିରେ ସମସ୍ତେ ଖୋଜୁଛ
ଆଜ୍ଞା।
ଝିଅ ମାନଙ୍କ ଠାରୁ ହିଁ ସବୁ ଆରମ୍ଭ ଆପଣ ନିନ୍ଦିଲେ କଣ ହବ ଝିଅ ମାନଙ୍କୁ। ସମସ୍ତେ। ପ୍ରାୟତ ଲୋକ ସମସ୍ତେ ଝିଅ ମାନଙ୍କୁ ନିନ୍ଦୁଛନ୍ତି କିନ୍ତୁ ନିନ୍ଦିବା କଥା ନୁହଁ।
ନିଶ୍ଚିନ୍ତ ଆଜ୍ଞା।
ଆଜ୍ଞା କୁହନ୍ତୁ ଆପଣଙ୍କର କଣ ଜୀବନରେ ଆଗକୁ କରିବାର ଅଛି ଆ ଆପଣ କିଛି କହିପାରିବେ କି ଆମକୁ?
ମୁଁ ଆଗାମୀ ଦିନେରେ ଭାବିଚି ଗୋଟିଏ ଦୋକାନ ଦେବି ବୋଲି। ସେଇ ଦୋ ଦୋକାନରେ ଆମର ଘର ପାଖେରେ
କାର ର ଦୋକାନ ମାନେ ଉଁ ସବୁ ଜିନିଷ ପତ୍ର ଆଜ୍ଞା।
ବ୍ୟବହାର କରୁଥିବା ସଉଦା ସେଇ ସବୁ ମୁଁ ବ୍ୟବ
ଆଜ୍ଞା ଆଜ୍ଞା।
ଦେ-ଦୋକାନରେ ସବୁ ଜିନିଷ ଯଥା ଖାଦ୍ୟର ମ୍ ଡାଲି ଚାଉଳ ଏ ଅଟା ଆଳୁ ଏଇ ସବୁ ଜିନିଷ ବିକ୍ରି କରିବି ଏଇ
ଆପଣଙ୍କୁ ଯଦି ସ୍
ବିକ୍ରି କରାଯିବ ସେ ପଇସାରୁ ମୋ ପରିବାର ପରିପୋଷଣ କରିବି ଆଜ୍ଞା। ଆପଣଙ୍କ ଗ୍ରାମରେ କେତୋଟି ସ-ସ୍-ଦୋକାନ ଅଛି ଆପଣ କହିବେ କି?
ଆମ ଦୋ ଆମ ଗ୍ରାମରେ ପାଞ୍ଚୋଟି ନହଲେ ଛଅଟି ଟି ପ୍ରାୟତଃ ଦୋକାନ ସମସ୍ତ କରିଚନ୍ତି କିଛି ଲୋକ। ତ ଭାଇ ଆପ୍ ଆପଣଙ୍କୁ ମୁଁ ଏତେ ଏଇଟା ଜାଣିବାକୁ ଚାହୁଁଛି କି ଆଉ ଆପଣଙ୍କୁ ଯଦି ସୁଯୋଗ୍ ମିଳିଲା ଆଜ୍ଞା ହାଲୋ, ଆପଣଙ୍କୁ ଯଦି ସୁଯୋଗ ମିଳିଲା ତ ଅନାଥ ଆଶ୍ରମରୁ ସ-ମାନେ ଲୋକମାନଙ୍କୁ ଆଜିକାଲି ସମସ୍ତେ ଯୋ ଅନାଥ ଆଶ୍ରମରୁ ସବୁ ବୃଦ୍ଧା ବୃଦ୍ଧି ଛୁଆ ତାଙ୍କୁ ସବୁ କିଛି ଦାନ କରିପାରିବେ କି?
ନିଶ୍ଚିନ୍ତ ମୁଁ ଆମର ଏଇଠି ଆଖପାଖରେ ଛତିଆ ବୋଲି ଏ ଗ୍ରାମରେ ଜରାଶ୍ରମ ଆ ଆଉ ଗୋଟିଏ ଆ-ଅନାଥ ଆଶ୍ରମ ଅଛି। ସେଠି ଆଜ୍ଞା ଜରାଶ୍ରମରେ ସବୁ ବହୁତ୍ ବୃଦ୍ଧ ବୃଦ୍ଧା ମାନେ ସବୁ ସେ ମାନେ ଆଶ୍ରୟ ନେଇଚନ୍ତି। ସେମାନେ ବହୁତୁ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି। ସେଠିକି ଆମେ ଆମର ସ୍ ସ୍ଵେଚ୍ଛାସେବୀ ମାନେ ଯାଇ ତାଙ୍କର ସେବା ଯତ୍ନ ନଉଛନ୍ତି। ଯେମିତି କିି ତାଙ୍କର ଅ ଦେହ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଥରେ ଯାଇଚି ଏଁ ସେଇ ସେବାଶ୍ରମକୁ। ସେବାଶ୍ରମଟି ବହୁତୁ ଅଳିଆ ଆବର୍ଜନାରେ ଭରିପୂର୍ଣ୍ଣ ଥିଲା। ଆମର ସ୍ଵେଚ୍ଛାସେବୀ ମାନେ ସେ ସେଠିକି ଯାଇକି ସେଠୁ ସଫାସ ତୁରା କରିକି ଆସିଥିଲେ। ଏଁ ଆପଣ ବି ଥରେ ସେଇ ଜରାଶ୍ରମ ଆଡେ ବୁଲିବାକୁ ନିଶ୍ଚି ଶ୍ଚିନ୍ତ ଯାଆନ୍ତୁ। ବହୁତୁ ଅଁ ଭଲଜାଗା ଆପଣ ବି ସ୍ନେହ ଶ୍ର
ହେଟା କୋଉଠି ମାନେ ଉଁ ଅଛି ମାନେ ସେଇ ଜେଗାଟି କୋଉଠି ଅଛି ହୁଁ।
ଆମ ଆମ ଗ୍ରା
ଆଜ୍ଞା।
ଆମରେ ଯୁବକ ତାର ଅ ବିବାହଟି ସେଇ ଜରାଶ୍ରମରେ କରିଥା ସେଇ ଜରାଶ୍ରୟରେ ସେମାନେ ସବୁ ବୃଦ୍ଧାବୃଦ୍ଧୁ ବୁ-ବୃଦ୍ଧ ବୃଦ୍ଧା ମାନେ
ଆଜ୍ଞା।
ବିବାହ କରିଥିଲେି ଆଜ୍ଞା କୁହନ୍ତୁ।
ଆଜ୍ଞା ଆଉ ସବୁ ଉଁ ଆପଣ କଣ କରିବାକୁ ଚାହୁଁଚନ୍ତି ଆଗକୁ? ଆମର ତ ଏଠି ନାହିଁ କିନ୍ତୁ ଆମର ସେଇ ଯା ଯାରେ କାରେ ଅଛି ପ୍ରାୟ। ଆମ ଆଜ୍ଞା ମୁଁ ସେ କି ସେ ଏତେ ଜାଣି ନାଇଁ ମୁଁ କେବେ ଏତେ କିଛି ମାନେ ଜାଣିନି ମୁଁ କେବେ ଯାଇନି।
ଆଜ୍ଞା ଆପଣଙ୍କର ଚଣ୍ଡିଖୋଲର ଚଣ୍ଡିଖୋଲରେ ସବୁ ଦହିବରା ଦୋକାନ ଅଛି।
ଆଜ୍ଞା ମତେ ବହୁତ ଭଲ ଲାଗେ ଆମ ଓଡିଆର ସବୁ ପ୍ରିୟ ଖାଦ୍ୟ ତ ହଉଛି ଦହିବରା ଆଉ ପଖାଳ ସମସ୍ତେ ଖାଇବା
ଆଜ୍ଞା ଦହି
ପସନ୍ଦ କରନ୍ତି। ଆମର ଦହିବରା ଟି ହଉଛି ବିରି ଆଉ ସୁଜି ଏଇ ଦୁଇଟିରେ ମାନେ ଫାଷ୍ଟ ମାନେ ପ୍ରଥମେ ହଉଛି ବିରିକୁ ଭିଜାନ୍ତି ପାଣିରେ ହ୍ୟାଲୋ। ବିରିକୁ ପ୍ରଥମେ ଭିଜାନ୍ତି ଭିଜେଇ ସାରିଲା ପରେ ମାନେ ଘଣ୍ଟାଏ ଭିଝିଲେ ଜଳିବ ନହେଲେ ଲୋକ ବି ରାତିରେ ଭିଜେଇକି ମାନେ ସକାଳେ ବି ରାତିରେ ଭିଜେଇକି ବି ସକାଳେ ତାକୁ ଧୋଇକିରି ବା ମାନେ ଆଜିକାଲି ତ ସୁବିଧା ହେଇଗଲା। ଗ୍ରାଇଣ୍ଡର ଆଗେ ସବୁ ଶିଳରେ ବାଟୁଥିଲେ। ଏବେ ତ ସବୁ ସୁବିଧା ଅଛି ଗ୍ରାଇଣ୍ଡର ରେ ସମସ୍ତେ ଆଜ୍ଞା।
କିନ୍ତୁ ବର୍ତ୍ତମାନ ଯୁଗ ଅନୁସାରେ ଶିଳ ଚକି ଏ ସବୁ
ଆଜ୍ଞା ଏଗୁରା ସବୁ ଧୀରେ ଧୀରେ କମିଗଲାଣି ଆଜ୍ଞା।
କେମିତି ଫୁଟା ଯାଏ ଆପଣ ଜାଣିଛନ୍ତି?
ଆଜ୍ଞା ହଁ ଢଙ୍କିରେ ମୁଁ ଛୋଟ ଯେତେବେଳେ ଥିଲି ମୋ ମାମୁଁ ଘରେ ମୋ ମାମୁଁ ମୋର ମାନେ ଢେଙ୍କି ଥିଲା ସେଥିରେ ଧାନ ବସା ମାନେ ଧାନ ପଶିବ। ତ ତା ଦେହରେ ସବୁ ଲୋକ ମାନେ ଠିଆ ହେଇକି ତାକୁ ଗୋଡରେ ତଳକୁ ଉପରକୁ କରିବେ।
ହଁ। ଆଜ୍ଞା ସେଇଟାକୁ ଢିଙ୍କି କହନ୍ତି ଆଜ୍ଞା ଆଉ ଚକି ଚକିରେ ରେ ସବୁ ବିରି
ଚକି ଆମର ଆମର ବି ଅଛି ଆମର ବି ଚକି ଅଛି। ଆମର ଯେତେବେଳେ ମୁଗ ଯାଇ କିମ୍ବା ହରଡ ଯା ମୁଗ ଯାଇ କିମ୍ବା ଯୋଉ କୋଳଥ ଯାଇ ବିରି ଯାଇ ସବୁ ରଗଡ଼ା ହୁଏ। ତ ମୋ ତେ ତ ରଗଡି ଆସେନି କିନ୍ତୁ ଆମ ବୁଢୀ ମା ଯେତେବେଳେ ଥିଲେ ସିଏ ରଗଡ଼ନ୍ତି ଆଉ ଆମ ବୋଉ। ଏମିତି ସବୁ ରଗଡନ୍ତି ଆଉ। ଆଜ୍ଞା ଆଜ୍ଞା ସେଇ ଥିରେ ସବୁ ମାନେ କଣ କହିଲ ଯୋଉ ସେଥିରେ ଗ୍ରାଇଣ୍ଡରରେ ସବୁ ବିରିକି ବାଟି ତା ଦେହରେ ସୁଜି, ଲୁଣ, ଜିରା ଆଉ ଭୃସଙ୍ଗ ପତ୍ର ସବୁ ପକେଇକି ତାକୁ ଗୋଳେଇକି ମାନେ କରରେ ରଖନ୍ତି। ତାପରେ ତେଲ ଗରମ କରନ୍ତି। କଢେଇରେ ତାପରେ ତାଙ୍କୁ ଛାଣନ୍ତି। ଛାଣି ସାରିଲା ତାପରେ ପାଣିରେ ପକେଇଛି ତାକୁ ଟିକେ କିଛି ସମୟ ଭିଜାନ୍ତି। ତାପରେ ଦହି ଅଛି ଆଜି ଆଜି କାଲି ସବୁ ଦହି ଆଜିକାଲି ତ ସବୁ ଦହି ମାନେ ବଜାରରେ ବିକ୍ରି ହଉଛି ସବୁ ସମସ୍ତେ କ୍ଷୀର କ୍ରୟ କରିକି ଆଣୁଛନ୍ତି ତ ଆଗେ ସବୁ ଆଗ ମେଳାରେ ସବୁ ଥିଲା ଦହି କ୍ଷୀରରୁ ପ୍ରସ୍ତୁତ ହୁଏ।
ଆଜ୍ଞା।
ତାପରେ ଆଜିକାଲି ଦହି ବାହାର କରିବାର ବହୁତ ସହଜ ଉପାୟ ସମସ୍ତେ ବାହାର କରିଦେଲେଣି। ତ ଉ ଆଗେ କଳରେ ଟିକେ ବହୁତ କଷ୍ଟରେ ଏମାନେ କରୁଥିଲେ। ତାପରେ ଏଇନା ସମ୍ଭ ସବୁ ଯନ୍ତ୍ର ଜାନ୍ତ୍ର ଜିନିଷ ଅ ଅଛି ଆଉ ସମସ୍ତେ ସହଜରେ କରିଦଉଛନ୍ତି ତାପରେ ଦହିଟାକୁ ସେଠାରେ ପାଣିରେ ଆଉ ଗୋଟେ ସାଇଡରେ ପାଣିରେ ମାନେ ଆଉ ଗୋଟେ ଜାଗାରେ ପାତ୍ରରେ ପାଣି ଭରି ତାକୁ ଦହି ଗୋଳେଇ ରଖିଥାନ୍ତି। ଆଜ୍ଞା ଶୁଭୁଛିି? ତାପରେ ଲଙ୍କା ଗୁଣ୍ଡ ତା ଦେହରେ ଆଉ ତାପରେ ଭେସୁଙ୍ଗ ପତ୍ର ତେଲ ଆଉ ଆଜ୍ଞା ଶୁଭୁଛି ଜିରା ତାର ମାନେ ଛୁଙ୍କଟି ଆମର ଫୁଲିଆ ହୁଏ ସେଇ ଦହିବରା ଭି ତରେ ଆଜ୍ଞା।
ଫଳ ହେଇଥିଲା ଆପଣ ଆମ୍ବ ଖାଇଛନ୍ତି?
ହଁ ଆମ୍ବ ବହୁତ ଖାଇଛି।
ଆଜ୍ଞା।
ମୁଁ ଆମ ଖଟା, ଆଜ୍ଞା। ଆମର ତ ଆମ୍ବ ଗଛ ନାହିଁ କିନ୍ତୁ ଖଟା ଜାତି ଜିନିଷ ଟିକେ ମତେ ମାନେ ଆଜିକାଲି ଡକ୍ଟର ମାନେ କହୁଛନ୍ତି କି ବେଶୀ ଖଟା ଖ ଖଟା ଜାତୀୟ ଜିନିଷ ବେଶି ଖାଇବେନି କାରଣ ଆଜିକାଲି ସବୁ ଗ୍ୟାଷ୍ଟିକ ପ୍ରୋବ୍ଲେମ ଧର ଚିନା ତ ସେଥିଲାଗି ଆମେ ଅଳ୍ପ ଆଜ୍ଞା ସେ ଥିଲା ଗି ତମକୁ ବେଶୀ ତାକୁ ଖାାଇନି କିନ୍ତୁ କେବେ ବି ଇଚ୍ଛା ହେଲେ ତମ ଗୋଟେ ଦିଟା ଏମିତି ଖାଏ।
ଆମ୍ବ ଗଛଟି ଗୋଟେ ବହୁତ ଉପକାରୀ ଆମର ଗ
ଆଜ୍ଞା। ଆମର ଏଠି ଆମ୍ବ ଗଛ ବହୁତ କମ ଅଛି ଆପଣଙ୍କର ସେଠି କଇଁଆ। କଇଁଆ ଗଛ।
ଆଜ୍ଞା ତେନ୍ତୁଳି ଗଛ ଆମର ଏପଟେ ବି ଭରପୂର୍ଣ୍ଣ ଅଛି ତେନ୍ତୁଳି ଗଛଟେ ବହୁତ ବିଶାଳକାୟ ହେଇଥାଏ। ତା ଦେ ତା ଭିତରେ ସବୁ ବହୁତ ଚଢେଇ ବସା କରିଥାନ୍ତି। ଓ ଘଞ୍ଚ ବହଳିଆ ପତ୍ର ତାର ଥାଏ। କେ ତେନ୍ତୁଳି ଗ ଗ ଗଛକୁ ଯଉ ତେନ୍ତୁଳି ଆଣିକି ଆମର ଆଗ କାଳରେ ମା ମାନେ ସବୁ।
ଆଗେ ସବୁ ତେନ୍ତୁଳି ଖଟା କରନ୍ତି ତାପରେ ଖଟା କରି ବର୍ଷ ବର୍ଷ ତାକୁ ରଖ ରଖନ୍ତି ସମସ୍ତେ ବି ତାକୁ ଭଲ ଆଗେ। ଆଜ୍ଞା।
କହୁଛନ୍ତି ଆଜ୍ଞା।
ଆଜ୍ଞା ଆଗେ।
ଆଉ ଏ ଆପଣଙ୍କ ଏବେ ତ ହଉଛି ବର୍ଷା ଋତୁ ବର୍ଷା ଋତୁରେ ଖଟା ଜାତୀୟ ଅଉ ଗଛରେ ଅଉ ହୋଇଥାଏ।
ଆମର ତ ଏଠି ହଉନାହିଁ, ଗଛ ନାହିଁ, ଏତେ ଆମର। କିନ୍ତୁ ଆମ ଘର ମୁଁ ପିଇଶି ଘର ଗଛ ଅଛି ମାନେ ମୁଁ ବାପାଙ୍କ ଙ୍କର ଭଉଣୀଙ୍କ ତାଙ୍କ ଘର ଗଛ ଅଛି ତ ତାଙ୍କ ଆମ ଘରୁ ସେ ଅଉ ଆସେ, ତାପରେ ଆମର ଖଟା ବି ହୁଏ ପ୍ରାଏ ଟାଇମ୍ ବହୁତ ଟାଇମ୍।
ତୋ ମାତ୍ରାରେ ଲୋକମାନେ ସବୁ ଅରୁଆ ଡାଲମା ଖ ଓଉ ଖଟା କରୁଛନ୍ତି ଏ ଏ ଅଉ ମତେ ବି ଓଉ ଖଟା ବି ବହୁତ ଭଲ ଲାଗେ।
ଭଲ ଲାଗିଲା ମୁଁ ଆପଣଙ୍କୁ ଫୁଣି ଥରେ କଲ୍ କରିବି ଆଜ୍ଞା ରହୁଛି?
କୁହନ୍ତୁ ଆଉ ଆପଣଙ୍କ ସହିତ କଥା ହେଇଥିବାରୁ ମତେ ବହୁତ ଧନ୍ୟବାଦ।
ଆଜ୍ଞା।